ନେଟ ନେଟୱର୍କ ନାହି କି ତୋର କଁ କଁ କରୁଚୁ।
ବସିଥିଲି ଆଉ ତମେ କଁ କରୁଚ। ହାଲୋ ତମେ କଁ କରୁଚ।
ଆମ ଗାଁ ମନ୍ଦିର ଆଡେ ବସିଛି ଆଉ। ଜୁଲାଇ ଷୋହଳୁ ଆସିବ।
ତମ ଗାଁ ରଥ। ଓ।
ହଁ। ହଁ ଭାଇ କୁଅ। ହାଲୋ। ଆମ ଗାଁ ରଥଯାତ୍ରା କୁ ଆସିବ। ହାଲୋ।
ହଁ ତମ ନେଟୱାର୍କ କଟି ଯାଇଥିଲା।
ତମର କଟି ଯାଇଥିଲା ଆମର ନାଇଁ।
ହଁ ତମ ଗାଁ ରଥଯାତ୍ରା କେବେ ହବ।
ଏ ଜୁଲାଇ ଷୋଳ ତାରିଖରେ।
ଅ ହଁ ହଁ ନିହାତି ଯିବୁ।
ହଁ ଯୁଆ ଏ ଜୁନ୍ ଅଣତିରିଶ ତାରିଖ କିବା ସୋମବାରେ। ଆସିବ ବି ଟିକେ ଜୁନ ଅଣତିରିଶ ସୋମବାରେ। ଦେବସ୍ନଆନ ପୂର୍ଣ୍ଣ ଭାତ ଡାଲି ଭଜା ଆଉ। ତମେ।
ମୁଁ ଭାତ ଆଉ ଚିକେନ।
ଗୁରୁବାରେ ଚିକେନ ଖାଉଚ।
ହଁ ହେଥିରେ କଁ ଅଛି ଆଉ ଯୋଉ ଡାଲି ଟା କେଁତି ହେଇଥିଲା।
ଡଲି ଟା ଭଲ ଦେଶୀ ମୁଗ ଡାଲି।
ମୁଗ ଡାଲି ଆମର ତ ଦେଶୀ କୁକୁଡା ଆଉ।
କରିଥିଲ ସେ ବୋଉ?
ଏଇ ଭୋଜି କରୁଥିଲୁ ସାଙ୍ଗମାନେ।
ଓ ହୋ।
ହଁ।
ଆଉ ରଜରେ କଣ କ କେମତି ବୁଲିଲ କେମିତି କଣ ରଜ କଟିଲା ଏ ବର୍ଷ?
ରଜରେ ବହୁତ ଭଲରେ କଟିଲା ରଜା ଆଉ ସବୁଆଡେ ବୁଲିବାକୁ ଯାଇଥିଲୁ କପିଳାସ ଯାଇଥିଲ ଥିଲୁ ଆଶ ଝରେ ଯାଇଥିଲୁ ପାଖ ଗାଁକୁ ବି ଯାଇଥିଲୁ। ଫାଷ୍ଟ ରଜ ଫାଷ୍ଟ ରଜ ଦିନ ଗଲୁ ଅସୋକ ଝର ସେ ରଜ ଦିନ ଗଲୁ କପିଳାସ ଏମିତି ଗଲୁ ଆଉ।
ରଜ ଆମ ଗାଁ ରଜ ମହୋତ୍ସବ ଇ କରିବେ ଗାଁ ବୁଲି ଗୋଟେ ଦିଟା ଗାଁ ବୁଲି ଏମିତି ଆଉ।
ହୁଁ ଆଉ ଖାଇସାରିଲ ନା ଖାଇନ?
ନାଇ ରାତି ଖାଇବା ଖାଇନୁ ଖାଇବା ଆଉ।
ହୁଁ।
ହୁଁ ତମ ରାତିରେ ଆଜି କଣ ରୋଷେଇ ହଉଛି?
ଛି ଭାତ ହେଇଥିବ। ଘରେ କଣ କରିଥିବେ ମୁଁ ଜାଣିନି ଆଉ। ଆଜି ତ ଗୁରୁବାର ଏ ଏବେ ହେଇ ଆସି ଥିଲୀ ଏଇ ମାର୍କେଟ ଆଡେ ଟିକେ ବୁଲୁଥିଲି ଆଉ।
ଚାରିଆଡେ ବୁଲୁଛ?
ହଁ ବୁଲୁଛି ଆଉ।
ତମ ବଜାରରେ କଣ, କଣ ମିଳୁଛି?
ଆର ସବୁ କଣ ନାହିଁ କହୁନ? ପ୍ୟାଣ୍ଟ ଅଛି, ସାର୍ଟ ଅଛି ଜୋତା ଅଛି ଖାଇବା ଜିନିଷ ସବୁ ଚାଟ, ଗୁପଚୁପ୍ ଆଉ ସବୁ ତ ଅଛି, ଆଉ ବଡ ବଜାର ଟା ନା!
ତମର ପସନ୍ଦ କଣ ଖାଇବା ଜଳଖିଆରେ?
ଜଳଖିଆ ରେ ମୋର ପସନ୍ଦୀୟା ଟା ହଉଛି ଚାଟ୍। ତମର?
ଆମର ବରା, ଗୁଗୁନି ଆଉ।
ତମେ ଏବେ ଘରେ ଅଛ ବୋଧେ, ଏତ ଘରେ ଅଛ ବୋଧେ ଏବେ ତମେ ନା କୋଉ କୁଆଡେ ଅଛ?
ନାଇଁ ଆମ ଘର ମନ୍ଦିର ପାଖରେ ଅଛୁ।
ହୁଁ ହୁଁ।
ଆଉ ଆମ ମନ୍ଦିରେ ବାଇଶି ପାହାଚ ହେଇଯାଇଛି।
ହଁ, ହଁ ଯିବା କେବେ ଦେଖିଆ ତମ ଗାଁ ଆଡେ ଆଉ।
ଓ ହୋ।
ଆଜି ଆମ ଗାଁରେ ବି ଗୋଟେ ଯୋ ଶିବ ମନ୍ଦିର ପ୍ରତିଷ୍ଠା ହେଲା ତିନି ଦିନ ମେ ନା ହଁ ହଁ ଦିହଜାର, ତିନିହଜାର ଲୋକ ହେଇଥିଲେ, ମୀନା ବଜାର ପଡିଥିଲା ଗୋଟେ ହଁ ଆମ ଗାଁରେ ହଉଥିଲା।
ଊ ହୁଁ। ଆଉ ତମ ଗାଁରେ କଣ, କଣ ଅଛି ସବୁ?
ଆମ ଗାଁରେ ଚନ୍ଦ୍ରଶଣୀ ମନ୍ଦିର ଅଛି ଶିବ ମନ୍ଦିର ଅଛି, ତାରିଣୀ ମନ୍ଦିର ଅଛି, ହନୁମାନ ମନ୍ଦିର ଅଛି ଆମ ଗାଁରେ ଟ୍ରେନ ଯାଇଛି ଷ୍ଟେସନ ବି ଅଛି, ହଁ ଆମ ଗାଁ ପାଖରେ ଷ୍ଟେସନ ବି ଅଛି।
ଓ ହୋ ରେଳ ଲାଇନ ଗୋଟେ ଲାଇନ ଯାଇଛି ନା ଦିଟା ଲାଇନ ଯାଇଛି?
ନାଇଁ ଗୋଟେ ଲାଇନ୍ ଯାଇଛି ଏବେ ଆଉ ଗୋଟେ ଲାଇନ୍ ହବ ବୋଲି ଚାଲିଛି ଆଉ
ହଁ ଆଉ ଗୋଟେ ଲାଇନ୍ ଯୋଉଟା ଯିବ ସେଟା ପାସେଞ୍ଜର ଟ୍ରେନ୍ ଯିବ ବୋଧେ ନା?
ହଁ ସେଇଟା ପାସେଞ୍ଜର ଟ୍ରେନ ଯିବ ଏବେ ମାଲବାହିଟା ଯାଉଛି।
ଓ ହୋ
ହଁ ଆଉ ଆମର ଗୋଟେ ନୂଆ ଗାଡିଟେ ଆଣିଲୁ ଆଉ।
କି ଗାଡି?
ଏଇ ଗୋଟେ ଫର୍ଚ୍ୟୁନର ଟେ।
ଯା, ହଉ ଭଲ। ଆଉ ତମ ଗାଁ ରଥରେ କାମ କେତେବେଳେ ଗଲାଣି?
ରଥ କାମ ଆମର ଏବେ ଆମର ଗୋଟେ ପୁରୁଣା ରଥଟେ ଥିଲା, ଏଟା ଭାଙ୍ଗି ଦେଇକି, ଏବେ ଗୋଟେ ନୂଆ ରଥଟେ କରୁଛନ୍ତି। ଏଇ ଅଧା ବାଟେ ଯାଇଛି ଆଉ ଖାଲି, ଖାଲି ଚକା ଗୁରା ହେଇଯାଇଛି, ତା ଦେ ଉପରକୁ ହବ ଆଉ ତମ ଗାଁରେ ରଥଯାତ୍ରା ରଥ ନୁଆ ନା ପୁରୁଣା ରଥ। ତମର ବି ନୂଆ ରଥ!
ଆଉ
ହୁଁ।
ତମ ଆଡେ ବିଦ୍ୟୁତ କାଟ ହଉଛି ନା ହଉନି?
କଣ କହିଲ?
ତମ ଆଡେ ବିଦ୍ୟୁତ କାଟ ହଉଚି ନା ବିଜୁଳି କଟୁଛି ନା କଟୁନି?
ହଁ ହଁ ଆମର, ଆମ ଆଡେ, ମେଘ ହେବା ପୂର୍ବରୁ ଲାଇନ କାଟି ଦଉଛନ୍ତି। ହୁଁ ତମ ଆଡେ ଆମର, ଆମର ଏଇ ଆମର ଇନଭଟର ଅଛି, ହେଲେ ଏଇଥରେ ଚାଲୁଛି, ଏସି ଟା ଚାଲୁନି। ନହ ନା ଆଉ କିଛି ନାହିଁ।
ଓହୋ।
ହୁଁ। ହ କଣ ଚାକିରୀ ବାକିରି କଣ କରୁଛ ତମେ?
କଳକାରଖାନାଟି ପାଖରେ ଅଛି ତ ଆମ ଗାଁ ପାଖରେ ସେଠିକି ଯାଉଛି। ଚଅ।
ହୁଁ ହୁଁ।
ତମେ ଏଇନା ପଢୁଛ ବୋଧେ
ହଁ ମୁଁ ଏବେ ପଢୁଥିଲି, ଏଇ ବିଟେକ୍ କରୁଛି ତ
ଯା ଭଲ, ପାଠ ପଢନା?
ତମ, ହଁ
ତ ଦେହ ପା ଭଲ ଅଛି?
ହଁ ଏଇ ଦେହଟା ଭଲ ଏବେ ଦେଖୁନା ଜର ହେଇଯାଇଥିଲା, ଏବେ ଯାଇଥିଲି ଏଇ ଯୋଉ ପଦ୍ମିନୀ କେୟର କୁ କଟକ ଟାଙ୍ଗି ପାଖକୁ, ଏଇ ଯଉ ଦେଖେଇକି ଆସିଛି ଆଉ
କ ପାଇଁ?
ଏଇ ଯୋଉ ଗ୍ୟାସ ହେଇଯାଇଥିଲା ମ, ପେଟ ଟା।
ଓହୋ, ସକାଳୁ ଉଠିକି ମିଶରିି ଭୁସି ପାଣି ପିଅ। ପଖାଳ ଭାତ ଖାଁ, ଆଉ ହଁ, ଆମ ଦେହ ଭଲ ଅଛି, ଟିକେ ଖରାପ ହେଇଯାଇଛି ଆଉ
ହୁଁ, କଣ ହେଇଛି? ଆ ତମକୁ ଥଣ୍ଡା ହେଲା ଭଳିଆ ଲାଗୁଛି ତମ ପାଟିରେ
ଥଣ୍ଡା ତ ଥଣ୍ଡା, ହେଇଟା ତ ସାଧାରଣ କଥା।
ହୁଁ, ମତେ ବି ଏବେ ଥଣ୍ଡା ହେଇଥିଲା, ଏଇ ତିନି ଚାରି ଦିନ ହବ ଛାଡିିଲା। ସେଇ କାଲି ଆମର ଗାଡି ଟା ପୂଜା ହବ ତ? ଏଇ ଟିକେ ମାର୍କେଟ ଆଡେ ଆସିଥିଲି ନେବା ପାଇଁ, ଭୋଗରାଗ ଆ ଟିକେ ଆଉ
ଓହୋ, କଣ କଣ କିଣିକି ନବ?
ହେ ନଡିଆ ଫଡିଆ, ନଡିଆ, ସେଉ, ଡାଳିମ୍ବ, ଅଙ୍ଗୁରୁ ଆଉ। କଦଳୀ ସେଉ ଲିଚୁ। ଆଉ ଯୋଉ ନାଲି କପଡା। ଏଉ ଗୁଆ ଆଉ ଶଙ୍ଖ ଚୁଡ଼ି। ହଁ ଶଙ୍ଖା ଚୁଡି ଏଇରା ସବୁ ନେଇକି ଗୋଟେ ପୂଜା ଗୋଟେ କରିବା।
ଉଁ ହୁଁ ହୁଁ ହୁଁ ତାହେଲେ ଆମେ ଯିବୁ ତାହେଲେ।
ହଁ ଆସ ନିଶ୍ଚିନ୍ତ ଆସ।
ଫର୍ଚୁନର ଟା କୋଉ କଲର ଆଣିଛ?
ସେଇଟା ଏଇ ଯୋଉ ହ୍ୱାଇଟ୍ କଲର ର ଏଇ ଭି ଆଇ ପି ନମ୍ବର ପ୍ଲେଟ ଟା ବି ଆ ପ୍ଳାଏ କରିଦେଇଛି ରେ ଏଟା ପଚାଶ ହଜାର ନା କେତେ ଟଙ୍କା ନେବେ ବୋଲି କହୁଥିଲେ ତ। ତାଙ୍କ ସହିତ ଆଉ ଟିକେ ଭଲ ଭାବରେ କଥା ହେଇଯିବା ଦେଖିବା ଆଉ। ତମର କଣ ଗାଡି ଫାଡି ଅଛି ନା ନାହିଁ?
ଆମର ବାଇକ୍ ଟେ ଆଉ ଗୋଟେ ସ୍କର୍ପିଓ।
ହୁଁ କି ଗାଡ଼ି କହିଲ ଭାଇ?
ସ୍କର୍ପିଓ।
ନାଇଁ ବାଇକ୍ ବାଇକ୍ କଣ ଅଛି?
ହୋଣ୍ଡାର ଅଛି।
ହଁ ଆମର ବି ବାଇକ୍ ଦିଟା ଅଛି।
ହୁଁ ହୁଁ।
ଆଉ ଗୋଟେ ଧାନ ମେସିନ୍ ଟେ ବି ଆମର ଅଛି ଧାନ କଟାକାଟି ପାଇଁ।
ଯାଉଁ।
ହଁ। ଏବେ ତ ଆସିଗଲାଣି ଧାନ ସିଜିନ୍ ପାଖା ପାଖାପାଖି ହେଇଗଲାଣି ଏବେ କଟାକୁଟି ହବ ଏବେ ଟିକେ ବ୍ୟସ୍ତ ରହି ବାକୁ ପଡିବ ଆଉ।
ତଳି ପକେଇଲଣି ତମର।
ହଁ ଆମର ବିଲ ଆମର ଭାଇ ବିଲ କରୁନୁ ଆମର ଭାଗକୁ ଦେଇ ଦେଇଛୁ। ଏଇ ଟ୍ରାକ୍ଟର ଗୋଟେ ମେସିନ୍ ଗୋଟେ ରଖିକି ଏଇ ଯୋଉ ସେଇ କଟା କଟା ଏବେ ଏ ଯୋଉ ହେଇନି କା ହେଇ ଯୋଉ ରୁଆ ରୁଈ ଚାଲିଛି ଟ୍ରାକ୍ଟରରେ ଯୋଉ ବିଲ ଫିଲ ସବୁ।
ତମ ଆଡେ ବର୍ଷା କେମିତି ହଉଛି?
କୁହନି ମେଘ ହେଇନି ଆମ ଆଡେ ପାଞ୍ଚ ଛଅ ଦିନ ହବ ଏଇ କାଲିନା ପହରଦିନ ଟିକେ ଅଲ୍ପ କିନା ହେଇଥିଲା ଯାହା ସେତିକି ଆଉ ବହୁତତୁ ଗୁଳୁଗୁଳି ହଉଛିି ପା। ରହିିହଉନି ଘରେ ତମ ଆଡେ ତମେ ବିଲ ଫିଲ କରୁନ କି?
ହଁ ଆମର ବିଲ।
ଆଜ୍ଞା ନମ ନମସ୍କାର ଆ କେତେ ଏକର ଖଣ୍ଡ ତମର ବିଲ ଅଛି?
ଏଇ ତିନ ଦି ତିନି ଏକର ଖଣ୍ଡେ।
ଭାଗ କୁ ନା ନିଜେ କରୁଛ ନା ବାପା କରୁଛନ୍ତି?
ସେଇ ଭାଗକୁ।
ହୁଁ ହୁଁ ତମ ଆରେ ଆଡ଼େ ଟ୍ରେନ ଫ୍ରେନ ଯାଉ ଏ ଯୋଉ ଟେସନ ଫେସନ ଅଛି ନା ନାଇଁ ବସ୍ ଷ୍ଟାଣ୍ଡ ଅଛି ତମ ଗାଁ ରେ?
ଆମର ବସ୍ ଷ୍ଟପ୍ ଅଛି ରେଳ ଷ୍ଟେସନ ଅଛି।
ହୁଁ କଣ କଣ ବସ୍ ବସ କଣ କଣ ତମ ତମ ଆଡେ? ବସ୍ କୁଆଡୁ କୁଆଡୁ ଯାଉଛି ମାନେ ତମ ଆଡୁ?
ଆମ ଆଡେ ବଜାରରେ ଯାଉଛି ଉଁ ବଡ ବଡ ସହରକୁ ଯାଉଛି।
ସହରକୁ ଏଇ ଯୋଉ ଭୁବନେଶ୍ୱର ଆଡକୁ ଯାଉଥିବ ବସ୍। ହୁଁ ଆମ ଆଡେ ପ୍ରବଳ ବସ୍ ଚାଲିଛି।
ଉଁ ହୁଁ ଯାହା ଭଲ ନା ଆଉ।
ଆଉ ଗୋଟେ ଏ ଯଦି ଏବେ ତ ଗମେଣ୍ଟ ଗୋଟେ ଲକ୍ଷ୍ମୀ ବସ୍ ଯାଉଛି ଆମ ଆମ ଆମ ଘର ଆଗ ପଟେ ଦେଇ ଯାଉଛି ଲକ୍ଷ୍ମୀ ବସ ଟା।
ସେ ମୁଖ୍ୟମନ୍ତ୍ରୀ ବସେଇଲାଣି ଲ
ହଁ ହଁ ସେଟା ଲକ୍ଷ୍ମୀ ବସ୍ ହଁ ହଁ ଲ ଲକ୍ଷ୍ମୀ ବସ୍ ହେଇଯିବ ମୁଖ୍ୟମନ୍ତ୍ରୀ ଫୁଣି ବସ୍ ସେବା ହେଇଯାଇଛି।
ନାରଙ୍ଗୀ କଲର କରି ଦେଇଛନ୍ତି ଆଉ।
ହଁ ବା ହଁ ତମର ଫେବ୍ରେଟ୍ ଖାଇବା କଣ କହିଲ?
ପସନ୍ଦ କୋଥରେ ସାଧାରେ ନା ଆମିଷରେ? ଆମିଷରେ ସବୁ।
ଆମିଷରେ ଆଉ ସାଧାରେ?
ସାଧାରେ ଶାଗ ଭଜା। ବଡ଼ିଚୁରା ପଖାଳ ଭାତ ଆଉ ଯଦି ପନିର ତ ପ୍ରସନ୍ ନୁ ଛତୁ ଟିକେ ଯଦି ସାଧା। ହଁ ମିକ୍ଚର।
ହୁଁ ଆଉ ପସନ୍ଦ କଲର କଣ ତମର ହଁ?
ରଙ୍ଗ ସବୁ ପସନ୍ଦ।
ସବୁ ରଙ୍ଗ ପସନ୍ଦ।
ଆଁ।
ହୁଁ ହୁଁ।
ଭାଇ କେତେଳେ ରାତିରେ ଶୋଉଚ? ହଉ ଭାଇ ରଖୁଛି ଆଁ।
ହଉ ଭାଇ।